ହୁ ହୁ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ ଦିଦି ନମସ୍କାର
ନମସ୍କାର
କଣ କରୁଛନ୍ତି
ଏଇ ଟିଭି ଦେଖୁଥିଲି ଆଉ
ଖାଇ ପିଇ ସାଇଲେଣି
ହୁଁ ଖାଇ ସାରିଲିଣି
ଆଜି କଣ ରୋଷେଇବାସ କରିଥିଲେ
ଆଜି ତ ଇଏ ସୋମବାର ସ୍ନାନ ପୂର୍ଣ୍ଣିମା ଅରୁଆ ଡାଲମା ଖଟା ଆଉ ଶାଗ ଭଜା ଏଇଆ ହେଇଥିଲା ଆଉ ସବୁ ସାଧା ଆଉ
ଆଚ୍ଛା ଆଉ ଆଜି ସ୍ନାନ ପୂର୍ଣ୍ଣିମା ଦେଖି ଯାଇଥିଲେ ନା ନାଇଁ
ନା ସ୍ନାନ ପୂର୍ଣ୍ଣିମା ଆଉ ଦେଖି ଯାଇ ହେଇନି ଆଉ
ବର୍ଷା ବର୍ଷା ହେଉଛି ନା କଣ ନା
ନା ବର୍ଷା ବି ହେଉନି ବର୍ଷା ବି ନାହିଁ ସ୍ନାନ ପୂର୍ଣ୍ଣିମାରେ ବର୍ଷା ହବାଟା କାଇଁ ଦେଖୁଛି ଏଥର ବର୍ଷା ନାହିଁ
ଆମର ଇଆଡ଼େ ବର୍ଷା ଯେ ଦି ତିନି ଘଣ୍ଟା ପାଖାପାଖି ଲଗାତର ଲଗାତାର ଘଡ଼ଘଡ଼ି ବର୍ଷା
ହଁ ହଁ ଯାହା ହଉ ସେପଟେ ବର୍ଷା ଆପଣ ଖାଉଛନ୍ତି ଆଉ ଏପଟେ ବର୍ଷା ଟୋଟାଲି ନାହିଁ ଆମ ପଟେ କଣ ରୋଷେଇ କରିଥିଲେ ତାହେଲେ ଆଜି
ଆଜି କରିଥିଲି ଭାତ ଆଉ ଡାଲି ଯୋଉ ସେ ଅରୁଆ ଭାତ ଡାଲମା ବାଇଗଣ ଆଳୁ ଭଜା ହୁ ହେଉଛି ପୋଟଳ କଷା ଆଉ
ଆଚ୍ଛା ଆପଣଙ୍କ ଘରେ ସବୁ କେତେ ବହୁତ କେତେ କିଏ କିଏ ଅଛନ୍ତି
ଆମର ମୋ ବାବା ମୋ ମାମା ଆଉ ମୋ ଗୋଟେ ଛୋଟ ଝିଅଟେ
ହୁଁ ଝିଅ କେତେ ବର୍ଷ
ଝିଅ ତେର
ଆଚ୍ଛା ଆଚ୍ଛା ସେ ସ୍କୁଲରେ ଅଛି ଆଉ
ହୁଁ
ଆଚ୍ଛା ଆଉ ଆଉ ସବୁ କଣ ଆପଣ ମାନେ କେହି ସ୍ନାନ ପୂର୍ଣ୍ଣିମା ଦେଖି ଯାଇନାହାନ୍ତି
ନାଇଁ ମୋ ତ ମାନେ ମୋ ଦେହ ଖରାପ ହେଇଛି। ତା ଥଣ୍ଡା ତାପ ପୁଣି ପିରିୟଡସ ହେଇଛି ଆଜି ଜଣ ଚାରିଦିନ ଆଉ ଯାଇନି ଆଉ।
ହଁ ଆଚ୍ଛା ଆଚ୍ଛା ହଁ ଠାକୁରଙ୍କ ଯୋଗ ନାହିଁ ଆଉ।
ହଁ ପରା ମାନେ ଅ ଏତେ ଦିନ ଅନେଇକି ଅନେଇ ରହିଲି। ମାନେ ମୁଁ ପୁଣି ମୋ ଜନ୍ମଦିନରେ ଠାକୁରଙ୍କ ଦିନ ସ ଦେଖିଲା ବେଳକୁ ମାନେ ମୋ ଭାଗ୍ୟରେ ନାହିଁ। ଥ୍ୟାଙ୍କ ୟୁ।
ବଢିଆ ଦିନରେ ଆପଣ ଜନ୍ମ ହେଇଛନ୍ତି ଆଉ।
ହେଁ ହେଁ।
ଆଉ ତାହେଲେ କଣ ସବୁ ଜନ୍ମଦିନ ସ୍ପେଶାଲ ତାହେଲେ କଣ ହଉଛି?
ନାହିଁ ସେମିତି କିଛି ନାହିଁ ମୁଁ ତ ହଷ୍ଟେଲରେ ରହିବି। ଯୋଉ ମାନେ ମେସରେ ରହିକି ପଢୁଛି ଘରକୁ ଯାଇନି ମାନେ ଡ୍ୟୁଟି ଚାଲଛି ନା। ହଁ ଏପଟେ ହସ୍ପିଟାଲ ଡ୍ୟୁଟି ଚାଲଛି ତାପରେ ପୁଣି କ୍ଲାସ ହଉଛି କ୍ଲାସ କରୁଛି। ଡ୍ୟୁଟି ଯାଉଛି।
ହଁ ହୋ ମତେ ପୁରା ବ୍ୟସ୍ତ ଆଉତି ଦିନିଆ ଯ ବ୍ୟସ୍ତ ଆଉ। ହଁ।
ହସ୍ପିଟାଲ ଲାଇନ ମାନେ ତ ସେଇଆ ଆଉ କ୍ଲାସ କ୍ଲାସ ରୁ ଇଏ।
ହୁଁ ହୁଁ କୋଉ ହସ୍ପିଟାଲ ରେ?
ହଁ। ହଁ ଢେଙ୍କାନାଳରେ ପଡୁଛି ଆଉ ସେଇ ଢେଙ୍କାନାଳ ଗମେଣ୍ଟ ମେଡିକାଲ କୁ ଯାଉଛି। ପ୍ରା ଟିକାଲ ଯିବାକୁ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ତାପରେ ଏଇ ଏବେ କଟକରେ ବୁଝିଛି ଇଣ୍ଟର୍ନସିପ କରିବି କଟକ ସାଇଡରେ ଆଉ।
ଆଚ୍ଛା ନାଇ ବଢିଆ ବଢିଆ। ହଁ ଢେଙ୍କାନାଳ ସେଇଠିକି କରିବାକୁ ଯାଉଛନ୍ତି ପ୍ରାକ୍ଟିସ କରିବା ପାଇଁ ନାଇଁ କି? ଆଉ ଢେଙ୍କାନାଳ ର ମାନେ କୋଉ କୋଉ ଜାଗା ସବୁ ଦେଖିଲେଣି ବୁଲିଲେଣି।
ନାଇଁ ଢେଙ୍କାନାଳଲେ କପିଳାସ ତ ମୋଷ୍ଟ ଫେମସ ସେଇଟା ହେଲାନି ମୋ ନିଜ ଘର। ଆଉ ଏ ମନ୍ଦିର ଖାଇଛି ଆଉ ତାପରେ ହଉଛି।
ସାଇ ମନ୍ଦିର ସେଠି ଗୋଟେ ଅଛି ନାଇଁ।
ହଁ ଆ
ସେଠୁ ଗୋଟେ ସାଇ ମନ୍ଦିର ଅଛି ସେଇ ଗ କପିଳାସ ପାଖରେ ମୁଁ ଶୁଣିଥିଲି ମୁଁ ଦେଖିଛିି ଥରେ ଯାଇଛି ଥରିଏ।
ହୁ ଆପଣ କୋଉ ପଟ ସାଇଡରେ?
ଆ ମୋ ଘର ବି ସେପଟ ଢେଙ୍କାନାଳ ସେପଟ ସାଇଡ ଆ ନେ ହିନ୍ଦୋଳ ସାଇଡ।
ଓହୋ ହିନ୍ଦଳ।
ହୁଁ। ହିନ୍ଦଳ ସାଇଡ଼। ଆଉ ଢେଙ୍କାନାଳରେ ଲକ୍ଷ୍ମୀ ପୂଜା ଦେଖୁଛନ୍ତି ନା ନାଇଁ?
ହଁ ସିଏ ତ ପୁରା ମୋ ଫେବରାଇଟ।
ଆଉ ଢ଼େ ଙ୍କାନାଳ ବରା ବିଖ୍ୟାତ ବର
ମେଛିି। ସିଏ ଜମାରେ ସୁଧୁ ବାସି ପଚରା।
ଜମା ସେ ସବୁଠୁ ସେ ବିଖ୍ୟାତ ବରା ହିଁ ସବୁଠୁ ବେକାରିଆ ବରା କରୁଛି।
ହଁ ଏବେ ତ ଆହୁରି ମାନେ ବେକାର କରୁଛି ପ୍ରାୟ।
ହୁଁ ହେ ଭଲ ସେତେ ନାଇଁ।
ଆଗେ ତାର କଣ କରୁଥିଲା କିନ୍ତୁ ମୁଁ ତ ଏଇଠୁ ପା ପାଠ ପଢିଲା ଦିନଠୁ ଏଇ ତିନି ଚାରି ବର୍ଷ ଦେଖୁଛ ପୁରା ବେକାର
ଏବେ ଏବେ ଟିକେ ବେଶୀ ଆଗରୁ ଭଲ ହଉଥିଲା ନା ଟା ଅଛି ମାନେ ଆଉ ସେ ଭଲ କରିକି ନା ଟା କରିଛି ନା ଆଉ କିପରି ସେ ଭଲ ପରେ ଆଗରୁ ଆମେ ପିଲା ଦିନେ ଯାଉ ଯେତେ ବି ଖାଇକି ଆସୁ ସବୁବେଳେ ବଢିଆ କରେ ଏବେ ଧୀରେ ଧୀରେ ମାନେ ସବୁ ସବୁ ତ ନକଲି ହେଇଗଲାଣି ମାର୍କେଟରେ ତ ସିଏ ଆଉ କେତେ ଏତେ ଅସଲି ଦବ ସବୁ ସେଇ ନକଲି ଆଉ ଆସିଗଲାଣି ମାକ୍ଟେ ଏବେ ତ ସବୁ ଜାଗାରେ କାହିଁ ଖାଲି ସେତେବେଳେ ସିଏ ହିଁ ମାନେ ସବୁଠୁ ବେଷ୍ଟ ଏଵେ ତ ସାରିଆଡେ ସମସ୍ତେ ରହୁଛି ଆଉ ଟିକେ କମିଗଲାଣି ଏଇଟା ଆଉ ଆଉ କଣ ଏଇଟା ଡେଙ୍କାନାଳ ସେଇ ଲକ୍ଷ୍ମୀ ପୂଜା ଟାଇମ ରେ ମହାତ୍ସବ ମୁଁ ଲକ୍ଷ୍ମୀ ପୂଜା ଦେଖିନି ଆଜି କି ଛଅ ସାତ ଆଠ ବର୍ଷ ହେଇଯିବ ଯାହା ଭିଡିଓ ଭିଡିଓ ଦେଖୁଛୁ ଏବେ ଏବେ ତ ଟିକେ ଭିଡିଓ ଭିଡିଓ ଆସୁଛି ଆଗରୁ ଆଉ କଣ ଆସୁଥିଲା ଆଉ ପାଖରେ ରହିକି ଵି ଆମେ ଯାଇପାରୁନା କେବେ
ହୁଁ
ହଁ ଆଉ ସବୁ ମେସରେ ସବୁ ରହୁଥିବ ତାହେଲେ ସବୁ ରୁମମେଟ କେତେ ଜଣ
ଆଜ୍ଞା ରୁମ ମେଟ ନାଇଁ ଏବେ ତ ସମସ୍ତେ ପଳେଇଲେଣି ମାନ ଧୀରେ ଧୀରେ ଇଣ୍ଟସି କରିବାକୁ ମୁଁ ଅଛି ମୋର ଏଇ ହସ୍ପିଟାଲରେ ମୁଁ ଯାଇଥିଲ ନେଇ ସିଲେସ ହେଇଗ ମୁଁ ବି ପଳେଇଲିି ଆଉ
ଆଚ୍ଛା ଆଚ୍ଛା ହୁଁ ଭଲ ଆଉ ସେଇଠି କେତେ ବର୍ଷ ହେଲାଣି ଏଇଠି ରହିବାର
ମୁଁ ଏଠି ରହିବାର ହେଇଗଲାଣି ସାଢେ ଚାରି
ଓ ହୋ ସାଢ଼େ ଚାରି ବର୍ଷ ଦି ହଜାର ବାଇଶି ପାଖାପାଖିରୁ ନାଇଁ କି
ହଁ ଏକ ହଜାର ଏକୋଇଶି
ଏକୋଇଶି
ହୁଁ ତା ଏକୋଇଶି ରେ
ହୁଁ ନାଇଁ କରୋନା
ହଁ
କରୋନା ବେଳେ ଆସିକି ଏଇଠି ରହୁଥିଲେ
ମୁଁ ଯା କୋରୋନା ଟାଇମରେ ମୁଁ ଆସିଲି ଏଇଠିକି ମୁଁ ଏଇ ଯୋଉ ଏନସି ସି ଇଏ କରୁଥିଲେ ଏନ୍ସି ସି ରେ ବି ଥିଲି ଏନ୍ସୀ ସି ଟାଇମ ତାପ ଏନ୍ସୀ ସି ପରେ ତ ନର୍ସିଂ ରେ ନାଁ ଲ ଦେଖା ହେଲା ମୋର ତାପରେ ସେଇଠୁ ଏଠି ରହିଲି କରିଲି ଆଉ।
ଆଛା କୋରୋନା ଟାଇମ ପରେ ପରେ ଆଉ ନା।
ଆଜ୍ଞା
ମୋରବି ସେ କରୋନା ଟାଇମରେ ଆମର ବାହାଘର। ପିକ୍ ଟାଇମ୍ ହେ ହେ।
ହୁଁ
ପୁଅର କୋଡିଏ ଲୋକରେ ମୁଁ ମାନେ ବାହା ହେଇଛି। ମାନେ ଆଚୁଆଲି କୋଡିଏ ଲୋକରେ ମୁଁ ବାହା ହେଇଚି।
ହି ହିହି ଭଗବାନ ହେଁ।
ଘରେ ମାନେ ଠିକ ଲକଡାଉନ ମାନେ ବାହାଘର ଠିକ ହେଲା ମାନେ ଡେଟ ଟା ଫିକ୍ସ ହେଲା ତା ପରେ ପରେ ହିଁ ଲକଡାଉନ ହେଇଗଲା ସଇଲା ଆଉ। ଆମର ସବୁ ଅର୍ଡର ଫର୍ଡର ଦିଆ ହେଇଯାଇଥିଲା ତେଣୁ କରାହେଲା ଆଉ କଣ କରାଯିବ।
ହୁଁ
ବାଧ୍ୟ ହେଇକି ଆଉ ଘୁଞ୍ଚା ହେଲାନି ସେ ସେଇ କୋଡିଆ ଲୋକରେ ମାସ୍କ ପିନ୍ଧିକି ବସିଥିଲୁ ଆମେ ହେ ହେ।
ହୁଁ ହୁଁ ହୁଁ
ତ ବଡ ବିଚିତ୍ର। ନାହିଁ କରୋନା ସେତେବେଳେ ବି ବହୁତ ପ୍ରୋବ୍ଲେମ ହେଇଥିଲା। ଖିଆପିଆ ସେଇଆ ତ ଖାଇଛି ଆଉ ଅରୁଆ ଡାଲମା ଭଜା ଏଇଆ ହେଇଛି ଆଉ। ସନ୍ଧ୍ୟାରେ ପିଠା ହବ ଆଉ। ଓ ହୋ। ଆଉ ସନ୍ଧ୍ୟାରେ କୁଆଡେ ବୁଲାବୁଲି ଯିବେ ନା କଣ?
ନା ଯିବିନି କୁଆଡେ।
ହାଲୋ
ସନ୍ଧ୍ୟାରେ ବୁଲାବୁଲି କଡିଆକୁ କୁଆଡେ ଯିବେ।
ବର୍ଷା ତ ହଉଛି ଆମ ଆଡେ କନ୍ତୁ ବର୍ଷା ହିଁ ଛାଡୁନି।
ହୁଁ ହୁଁ। ଯା ହଉ ସେପଟେ ବର୍ଷା ଟା ହଉଛି ଏପଟେ ତ ଜମା ବି ବର୍ଷ ର୍ଷା ନାହିଁ ବର୍ଷା ହେଲେ ଟିକେ ଥଣ୍ଡା ଲାଗନ୍ତା।
ଦଶ ତାରିଖ ବର୍ଷା ହେଉଛି ଯେ ଦିଇ ତାରିଖ
ହୁଁ ହୁଁ ଗୋଟେ ଜମା ବି ବର୍ଷା ହଉନହିଁ ଟିକେ ବି ବର୍ଷା ହଉନି। ଭଲ ଲାଗନ୍ତା ବଷା ହେନେ। ମୁଁ କହିନି ଆଉ କଣ ଆଉ ସବୁ କଣ ଖାଇବା କଣ ପସନ୍ଦ।
ସେମିତି ମୋ ଆଉ କିଛି ଚଏସ ବାଲା ଖାଇବା ନାଇଁ ମୁଁ ଯାହା ନାହିଁ ତାହା ଖାଇଦେବି। ଖାଲି ପିତା ଟା ଟିକେ ମତେ ବହୁତ କଷ୍ଟ ଲାଗେ ଖାଇବାକୁ।
ଆଚ୍ଛା ଆଚ୍ଛା। ଆଉ ଢେଙ୍କାନାଳ ରେ କୋଉ ଷ୍ଟ୍ରିଟ୍ ଫୁଡ ଟା ବହୁତ ଭଲ।
ଟୁ ଗୋଠୁ କହିଲେ ଢେଙ୍କାନାଲେ ଯୋଉ ବସଷ୍ଟାଣ୍ଡ ପାଖରେ ଯୋଉ ଦହି ବରା ଦିଆହଉଛି।
ଆଚ୍ଛା ହଉ ହଉ ତାହେଲେ ହଉ ମୋର ଟିକେ କାମ ଅଛି ମୁଁ ପରେ କଥା ହଉଛି ଆଉ।
ଆଜ୍ଞା